ହଁ।
କଣ ହେଇଛି ତମ ଦେହ ଭଲ ନାହିଁ କି?
ଦେହ ହଁ ଭଲ ଅଛି ଆଉ ଟିକେ ଭଲ ଲାଗୁନଥିଲା ଜର ଜର- ଲାଗୁଥିଲା ଆଉ।
ଆ ଶୋଇଲା ଭୁଳିଆ କଥା ହଉଛ ତ।
ହଁ ଏଇଠି ଏମିତି ଗଢୁଥିଲି ତ ସେଥିପାଇଁ ଆଉ ତମ ଦେହ ଭଲ ଅଛି।
ହଁ ମୁଁ ପୁରା ଠିକ ଠାକ୍ ଅଛି।
ହ ହଉ ଆଉ ଆଉ ଆଜିର କଣ ଖାଇବା ପିଇବା କେମିତି ହେଲା ଆଜି ଦିନ ଯାକ କେମିତି କ କଟିଲା କଣ କଲ ଉଠିକି ସକାଳୁ?
କିଛି ନାହିଁ ଆଜି ମୋ ସାଙ୍ଗ ଉଠି ଯାଇଥିଲା ସକାଳୁ। ସିଏ ଉଠିକି ତା କାମରେ ସେ ପଳେଇ ଯାଇଛି ମୁଁ ମୋର ଶୋଇ ପଡିଛି ମୁଁ ଭାବିଲି କି କେତେଟା ହେଇ ଟ ମୁଁ କେତେଟା କେତେଟାରେ ଉଠିବି ମୁଁ ଜାଣିନି ମୁଁ ଦେଇ ଉଠିଲା ବେଳକୁ ହେଇଯାଇଛି ନଅଟା ତାପରେ ଏତେ ଜଲ୍ଦି ଜଲଦି ରୋଷେଇ କଲି ଖାଇଲି। ତାପରେ ସବୁ କଲା ବେଳକୁ ଆଜି ଟିକେ ଲେଟ ହେଇଗଲା ଆଉ।
ହ ହଁ ଆଉ ଅଫିସ ରୁ କେତେବେଳେ ଆସିଲ?
ଏଇ ଆଠଟା ହେଇଗଲା ଆଉ।
ଆଉ ଆସ କିି କଣ କଣ କଲ?
କିଛି କରିନି ଆସିକି ବସିଥିଲି ଏଠି। ମୁ ବସିଥିଲି ତମ ସହିତ କଥା ହଉଛି ଆଉ। ଖାଇନି ଏ ପର୍ଯ୍ୟନ୍ତ କିଛି ଖାଇବି ଆଉ। ରୋଷେଇ କରିନି ରୋଷେଇ କରିବି। ପିଠା କରିବି ତମେ କହୁ ତମେ ତମର ପି ଠା ଭଲ ଲାଗେନି ତମକୁ ନାହିଁ?
ମାନେ ଭଲ ଲାଗେ ହେଲେ ଆ ମାନେ ମୁଁ ଏ ତେ ମାନେ ବନେଇବା ପାଇଁ ପସନ୍ଦ କରେନି କାହିଁକିନା ମତେ ମାନେ ମୁ ଏକୁଟିଆ ହିଁ ଭଲ ଲାଗେ ମୋ ସ୍ଵାମୀଙ୍କୁ ଏତେ ପିଠା ପସନ୍ଦ ନୁହଁ ତ ମୁଁ ଏକୁଟିଆ କେତେ ବନେଇବି।
ତମେ ଏକା ଖାଇବ କଣ କରିକି ସେଥିପାଇଁ ଖଅନି ଏତେ ଭଲ ଲାଗେନି ତମକୁ।
ଚକୁଳି ଟା ହିଁ ବନେଇ ପ୍ରାୟେ ଟାଇମ କାହିଁକିନା ସେ ଚକୁଳି ଖାନ୍ତି ଆଉ ଯଉ ପିଠା ସବୁ ଥାଏ ସେଇଟା ମୁ ବନାଇନି ବେଶୀ କାରଣ ମୁଁ ତ ଖାଇ ଖାଇ ଚାରି ପାଞ୍ଚଟା ହିଁ ଖାଏ ମୁଁ ବେଶୀ ଖାଏନି ଆଉ ଚାରି ପାଞ୍ଚଟା ଖାଇବା ପାଇଁ କଣ ଗୋଟେ ବନେଇବି।
ହଁ ମତେ କିନ୍ତୁ ଯୋଉ ବି ପିଠା ହେଲେ ବି ମତେ ମତେ ଭଲ ଲାଗେ କାହିଁକି ନା ଆମ ଘରେ ସବୁବେଳେ ମା ପିଠା କରେ ସବୁବେଳେ ପ୍ରାୟତଃ ସବୁବେଳେ ପିଠା କରେ ଆମ ଘରେ ସବୁବେଳେ ପ୍ରାୟ ପିଠା ହୁଏ ଆଉ ମୁଁ ଘରେ ଥିବିି ମାନେ ପିଠା ତ ଯେମିତି ହେଲେ ହ ବ
ମତେ ମଣ୍ଡା ପି
ମତେ ଆଗେ ମଣ୍ଡା ପିଠା ଜମା ଏତେ ଭଲ ଲାଗୁନ ଥିଲା। କିନ୍ତୁ ଏବେ ଭଲ ଲାଗୁଚି। ଏବେ ମୁଁ ଖାଉଚି ଏବେ କିଛି ସବୁ କିଛି ଖାଉଚି। ଆଗେ ମୁଁ ସେଇ ପିଠାଟା ଛ ଖାଏନା ନହେଲେ ସବୁ ଖାଏ, ସବୁ ପିଠା ଖାଏ।
ହଁ ମୁଁ ବି ଆଗୁରୁ ସେଇ ଖାଉନଥିଲି କଣ ପାଇଁ ମୁଁ ବି ଜାଣିନି ମତେ ଭଲ ଲାଗେନା ଏ ବେ କିନ୍ତୁ ମୁଁ ବି ଖାଉଚି ମତେ ବହୁତ ଭଲ ଲାଗେ।
ଏବେ ମୁଁ ବି ତାକୁ ଖାଉଚି। ତମକୁ କରି ଆସିଚି ପିଠା ସବୁ? ଏକା ନାଇଁ ସେମତି କିଛି ସବୁ କିଛି କରି ଆସେନି, ମୁଁ କେବଳ ଚକୁଳି ପିଠା କରିଦିଏ ମୋ ମମ ମୋ ମା କଁ କରେନା ଦେଇଦିଏ ବିରି ଆଉ ଚାଉଳକୁ ମୁଁ ତ ଏଠି କି ମାନେ ବାଟିଆ ପାଇଁ କିଛି ନାହିଁ ନା। ତ ମୁଁ ବାହାରେ ରହୁଚି ଆଉ ବାଟିବା ପାଇଁ କିଛି ନାହିଁ। ତ ସେଥିପାଇଁ ମା କଁ କରେ ନା ଆଗେ ବିରି ଟାକୁ ଧୋଇଦିଏ, ଚୋପା ଛଡେଇ ଦିଏ। ଧୋଇକି ଶୁଖେଇକି ତାପରେ ଚାଉଳକୁ ବି ସେମତି ଧୋଇକି ଶୁଖେଇ ଦିଏ ସବୁ ତକ ଶୁଖିଗଲା ପରେ ବିରି ଚାଉଳର ମାପ ମାନେ ଯେତିକି ଲାଗିବ, ମାପ ଯେତିକି ତ ସେଇ ହିସାବରେ ସେ ତାକୁ ଚୁନା କରିକି ମତେ ଦେଇଦିଏ ମୁଁ ତାକୁ ଆଣି ଡବାରେ ସେମତି ରଖି ଦେଇଥାଏ ଯେତେବେଳେ ଇଛା ହୁଏ ମୁଁ ତାକୁ ପାଣି ପୁରେଇ କି ଲୁଣ ପକେଇକି ତାକୁ ଗୋଳେଇକି ରଖିଦେଇଥାଏ ସକାଳୁ, ତ ସିଏ ରାତିକୁ ଫୁଲି ଯାଏ। ବ ଫୁଲିଗଲେ ତାକୁ ଚକୁଳି କରିଦିଏ ଆଉ।
ସେଇଟା ଭଲ ଲାଗେ?
ହଁ ଭଲ ଲାଗେ କିଛି ଖରାପ ଲାଗେନା ଯେମତି ଚକୁଳି ପିଠା ଆମର ହୁଏ ଘରେ। ସେମତି ହିଁ ଲାଗେ ସେ କିଛି ଖରାପ ଲାଗେନା।
ମୁଁ ସେମତି କେବେ ଖାଇନି କାରଣ ମୁଁ ଯେତେବେଳେ ବାହାରେ ରହୁଥିଲି, ମୋ ବୋଉ ସେମତି କରେନି ମୋ ବୋଉ କଣ କରେ ମୁଁ ସବୁବେଳେ ଯା ହେଲେ ମାସକୁ ଦିଥର ଘରକୁ ଯାଏ।
ହଁ ମୁଁ ତ ଘରକୁ ଗଲେ ଉଁ ଘରକୁ ଗଲେ ତ ଯେମତି ହେଲେ କରନ୍ତି କିନ୍ତୁ ମତେ ମତେ ପିଠା ଯେହେତୁ ଭଲ ଲାଗେ ଅଧିକ ମତେ ପି ଠା ବହୁତ ପସନ୍ଦ, ତ ସେଥିପାଇଁ ମୁଁ କିଛି
କଣ କରେ ନା, ଯୋଉ ଘରେ ଯୋଉ ତାର ଯୋଉ ତିଆରି ହେଇଥାଏ ଆଣ ବା ସୋଧୁଅ ଯାହା ବି ତମେ କୁହ ହଁ ସେଇଟା ହେଇ ଥାଏ। ବୋଉ ମତେ କଣ କରେ ନା ଗୋଟେ ବଟଲରେ ପୁରଇକି ଦେଇଦିଏ ଆଉ ଶୀତଦିନେ ତ ମୋର ରୁହେ ଯାହେଲେ ଦି ତିନ ଦିନ ଯାଏ କିଛି ଖ ଟା ବେଶୀ ହୁଏନି କିନ୍ତୁ ଖରା ଦିନେ ବହୁତ ଖଟା ହେଇଯାଏ। ତ ଖରା ଦିନେ ମୁଁ ଆଣିଲେ କେବଳ ଗୋଟେ ଦିନ ହିଁ ଖାଏ।
ଖରାଦିନେ ଗୋଟେ ଦିନରୁ ଅଧିକ ରହିବନି।
ହଁ। ଆଉ ମୁଁ ଗୋଟେ କଣ କରେ କହିଲ ସେଥିରେ ଟିକେ ଖଟା ଯଦି ଲାଗିବ ମତେ ଜଣେ କହିଥିଲେ ଏମତି ମୋର ଜଣେ ମାଉସୀ ହେବେ, ତା ଧେରେ ଖାଇବା ସୋଡା ଟିକେ ଏମତି ପକେଇଦେଲେ, ତା ଖଟାଟା ଟିକେ କମ ଲାଗେ। ଆଉ ସେଥିରେ ନା ଭୃଷଙ୍ଗ ପତ୍ର, ପିଆଜ, ଆଉ ଆଳୁ ଏମତି ଚୁନ ଚୁନ କରିକି ପୁରା କାଟ ଟିକି ସେଇ ଯୋଉ ଅ ଆଣ ବା ସୋଦୁଅ ସେଇଥେରେ, ହଁ
କଲେ ଅଧିକ ତେଲ ଦେଇକି ଟିକେ କରିଦେଲେ ଭଲ ଲାଗେ କଡେଇରେ ବି ଆମର କରାଯାଏ, କଡେଇ ଆଉ।
କଡେଇରେ ନୁହଁ ତାୱାରେ ହିଁ କରେ, ପତଳା ପତ ତଳା କରିକି ଯେମତି ଆମର ଛିଲା କରନ୍ତି, ବେସ ନ ଛିଲା ସେମ ହଁ ହଁ ସେମତି ଟାଇପର କରେ, ଆ ଆଉ ମୋ ପାଖରେ ଗୋଟେ ନନଷ୍ଟିକ ର ତାୱା ଥିଲା, ମତେ ଟିକେ କମ ତେଲ ଲାଗି ସେଇଥିରେ ହିଁ ମୁଁ କରେ ପ ତଳା ପତଳା ସେଇଟା ଭଲ ଲାଗେ ଖାଇବା ପାଇଁ।
ମତେ ସେଇଟା ଭଲ ଲାଗେ ବି। କିନ୍ତୁ ମୁଁ ଏମିତି କରେ ଏମିତିରେ କିଛି ଖରାପ ବି ଲାଗେନି ଭଲ ଲାଗେ। ଆଉ ଘରକୁ ଗଲେ ତ ଯେମିତି ହେଲେ ବି ମାସରେ ଥରେ ତ ଯେମିତି ହେଲେ ଘରକୁ ଯାଏ।
ଆମ ଘରେ ବି ମୁଁ ଯେବେ ବି ହଁ ମୁଁ ଯେବେ ବି ଯାଏ ଘରକୁ ଆମ ଘରେ ବି ସବୁବେଳେ ପିଠା ହିଁ ହୁଏ। ମୁଁ ଗଲା ମାନେ ମାନେ ମୋ ମୋର ହଉ ଚି ସବୁଠୁ ପସନ୍ଦ ପିଠା ସହିତ ଗୋଟେ ଆମର ଏମିତି ଘାଣ୍ଟ ହୁଏ ହେଲା ଗୋଟେ ସାଧା ଖାଣ୍ଟ ହୁଏ ଗୋଟେ ଆ ଆମିଷ ଘାଣ୍ଟ ବି ହୁଏ ମାଛ ପଡିକି ମୋ ବୋଉ କରେ ଦିଟା ଯାକ। ଉଁ ମୁଁ ସେଇଟା ଖାଏ ମୋର ସେଇଟା ସବୁଠୁ ପସନ୍ଦ।
ତମେ ପୋଇ ଚିଙ୍ଗୁଡି ଘାଣ୍ଟ ଖାଇଛ ନା? ମତେ ପୋଇଚିଙ୍ଗୁଡି ଘାଣ୍ଟ ତ ବହୁତ ଭଲ ଲାଗେ।
ମୋତେ ବି କିନ୍ତୁ ମୁଁ ଏଠି କରିପାରେନି ମୋ ସ୍ଵାମୀ ପୋଇ ଖାଆନ୍ତିନି। ସେଥିପାଇଁ।
ଓ ହୋ ହଁ ତମେ ନିଜେ ବି କରିକି ଖାଇପାରିବ କିନ୍ତୁ ଏକା ପାଇଁ କଣ ନିଜ ପାଇଁ ଏକା କରିବ। ସେଥିପାଇଁ ଇଛା ହଉନଥିବ ଆଉ।
ନା ଆକ୍ଚୁଲି କଣ ହୁଏ ନା ଏକୁଟିଆ ଖାଇବାରେ ମାନେ କଥା ନୁହେଁ, କଥା ହେଲା ମାନେ ସବୁ ପରିବାରୁ ଯଦି ବି ଗୋଟେ ଗୋଟେ କାଟିଲ କି ପୋଇ ଟିକେ ବି ଗୋଟେ ଡାଙ୍ଗ ବି କାଟିଲ ଠିକ ଅଛି ତ ସେଇଟା କ୍ଵଣ୍ଟିଟି ମାନେ ତାର ଯୋଉ ପରିମାଣ ଟା ଏତେ ହୁଏ ଯେ ମୁଁ ଦି ଥର ତାପରେ ଖାଇଲା ପରେ ବି ମତେ ବଳେ ହେଲା ତ ମୁଁ ସେଥିପାଇଁ କରେନି। ତ ଏତେ ବଳିଲେ ତାପରେ ତାକୁ ତୃତୀୟ ଥର ଖାଇବା ପାଇଁ ଇଚ୍ଛା ବି ହୁଏନି।
ଆଉ ତାପରେ ହଁ ଗୋଟେ ଜିନିଷକୁ ଦୁଇଥର ଖାଇଲେ ବି ଆଉ ଇଚ୍ଛା ହବନି ଖାଇବା ପାଇଁ।
ହଁ ମୁଁ ସେଥିପାଇଁ ଘରକୁ ଯେବେ ଯାଏ ମୋର ଯାହାବି ପସନ୍ଦ ଯୋଉଟା କି ମୁଁ ଏଠି କରିପାରେନା, ତ ମୁଁ- ମୁଁ ବୋଉ ସେଇଟା ହିଁ କରିକି ଦିଏ ମତେ ଖାଇବା ପାଇଁ।
ହଁ ଏଠି ଖାଇ ପାରୁନଥିବ ନା ଘରକୁ ଗଲେ ସେ କରିଦେବେ। ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ହଁ ଭଲ ଅଛି ଆଉ, ତମ ଘରେ ସବୁ କିଏ କିଏ ରୁହନ୍ତି?
ମା, ମୋ ବାବା ଆଉ ମୋ ଭାଇ ମୋ ସାନ ଭାଇ। ମୁଁ ବଡ ସେ ମୋ ସାନ ମୋଠୁ ସାନ।
ଆଉ କେହି ଭଉଣୀ ନାହାନ୍ତି?
ଏକା ଗୋଟେ ଝିଅ। ତାପରେ ମୋ ଦାଦା ଅଛନ୍ତି, ମୋ ସାନ ମା ଅଛନ୍ତି। ଜେଜେ ଅଛନ୍ତି, ମୋ ଜେଜେମା ନାହିଁ। ଆଉ ମୋ ସାନ ଭାଇ ଭଉଣୀ ବି ଦି ଜଣ ଅଛନ୍ତି।
ଅ- ହଁ ଆଉ ସମସ୍ତେ ଘରେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଓ ହୋ ହଉ।
ହଉ ତମେ କଣ କୁହ, ତମ ବିଷୟରେ ତମକୁ କଣ କରିବାକୁ ଭଲ ଲାଗେ?
ମତେ ତ ସବୁଠୁ ଭଲ ଲାଗେ ହଉଚି, ଏମତି ଚାଷ ବାସ କରିବା ଏମିତି ଗଛ ପତ୍ର ଲଗେଇବା। ମତେ ବହୁତ୍ ଭଲ ଲାଗେ। ଘରେ ମାନେ ମୁଁ ବାଡିରେ ଏମିତି ଖାଇବା ପାଇଁ ଘରେ ଯେତିକି ଖାଇବା ପାଇଁ ସେତିକି ହିଁ ହୁଏ। ମାନେ ମୁଁ ମୋ ଶାଶୁଘର କଥା ନୁହେଁ ମାନେ ମୋ ବାପା ଘର କଥା କହୁଛି। ଶାଶୁଘରେ ତ ଏମିତି ଜାଗା ନ ଥାଏ ବ କରିବା ପାଇଁ। ତଥାପି ମୋ ଶାଶୁଙ୍କୁ ଫୁଲ ଗଛ ଲଗେଇବା ପାଇଁ ବହୁତ ପସନ୍ଦ ସେ ଲଗାନ୍ତି। କିନ୍ତୁ ମୋ ବାପ ବାପଘରେ ମୋ ବୋଉ ମାନେ ଏମତି ଖଡା ଶାଗ, କୋ ଶଳା ଶାଗ ମାନେ ଯୋଉ ଯୋଉ ଋତୁରେ ଯୋଉ ଶା
ହଁ ଆମ ଘରେ କିନ୍ତୁ ଚାଷ କରାଯାଏ। ମୋ ବାବା ଯିଏ ଚାଷ କରନ୍ତି।
ହଁ ମାନେ ଏ ପନିପରିବା ନା
ହଁ ପନିପରିବା ଆମର ବାଡିରେ ମୋ ମା ବି ବାଡିରେ ଆମ ଘରେ ଖାଇବା ପାଇଁ ବି ଲଗେଇ ଦିଅନ୍ତି। ଆଉ ଉ ଘର ବାଡିରେ ଯୋଉଟା ହେଇଥିବ ସେ ତ ଖାଇବା ପାଇଁ ବଢିଆ ଲାଗେ। ମୁଁ ବି ବହୁତ ଥର ନେଇକି ଆସିଛି ମୋ ପାଖକୁ ମୋ ବାବା ବି ବହୁତ ଥର ଦିଅନ୍ତି ମୋତେ
ସେଇଟା ହିଁ ଭଲ ଲାଗେ ସବୁଡା ଆଉ ସେଇଟା ବହୁତ୍
ଆଉ ବହୁତ୍ ଖୁସି ଲାଗେ ବି ମାନେ ନିଜକୁ ବି ବଢିଆ ଲାଗେ କି ଘର ବାଡିରୁ ନିଜେ ତୋଳିି କି ଆଣିକି ଖାଇବା।
ଆଉ ତୁମବାଡିରେ କଣ ଲଗାଯାଏ?
ଆମର ମା ଲଗାଏ କଲରା ଲଗାଏ, କଖାରୁ ଲଗାଏ ଆଉ ଲଗାଏ ପୋଇ ଲଗାଏ। ଶାଗ ଲଗାଏ ନା ଆମର ପୋଟଳ ବାଡ଼ିରେ ମ ମାଆ ପୋଟଳ ଲଗାଏ ନା
ଆଉ କୁନ୍ଦୁରୀ
କୁନ୍ଦୁରି ଲଗାଏ ନାଁ।
ଆମର ବି ବଟ୍ ମୋର ବହୁତ୍ ଇଛା ଯେ ତାକୁ ଲଗେଇବା ପାଈଁ। ହେଲେ ମୁଁ ଯେ
ଲଗେଇଲେ ହେଇପାରିବ। ଲଗେଇଲେ ହେଇ ପାରିବ। ତମେ ଗଛ ବି ଆଣିକି ଲାଗିପାରିବ
ତମକୁ କୁନ୍ଦୁରି ଭଲ ଲାଗେ ଖାଇବାକୁ? ନାଇ
କୁନ୍ଦରି ଖାଇଲେ ମୋ ସାଙ୍ଗ କହେ କୁନ୍ଦୁରି ଖାଇଲେ ସୁନ୍ଦରୀ ହୋବୁ।
ମୋ ସ୍ଵାମୀ କହନ୍ତି କିଏ ଗୋଟେ କହିଲା ଯେ କୁନ୍ଦୁୁରୀ ଖାଇଲେ ବୁ ବୁଦ୍ଧି ପଳାଏ ବୋଲି ସେ ଖାଉନାହାନ୍ତି।
ବୁଦ୍ଧି ବଢାଏ
ବୁଦ୍ଧି ପଳାଏ ମାନେ ବୁଦ୍ଧି
ବୁଧି ପଳାଏ ନାଇଁ ସେମିତି କିଛି ହେଇନି ଏଵେ।